ହଁ ମୋ କଥା ଏବେ ଆପଣଙ୍କୁ ଭଲରେ ଶୁଭୁଛି ନା ଭଲରେ ଶୁଭୁନାହିଁ?
ହଁ ହଁ ଆପଣଙ୍କ କଥା ମତେ ଭଲରେ ଶୁଭୁଚି କିନ୍ତୁ ଆପଣଙ୍କର ଯୋଉ ଫ୍ୟାନ ସାଉଣ୍ଡଟା ବହୁତ ଜୋରସେ ହଉଛି। ଆପଣ ଟିକେ ଫ୍ୟାନ ସାଉଣ୍ଡଟା କମେଇ ଦିଅନ୍ତୁ।
ନାଇଁ ଜମା ବି ଫ୍ୟାନ ସାଉଣ୍ଡ କମେଇ ହବନି ଶୁଣନ୍ତୁ। ହଉଚି କିଛି ଅସୁବିଧା ନାହିଁ। ଫ୍ୟାନ ସାଉଣ୍ଡ ଟା ଶୁଭୁ ବି ନାହିଁ ଆପଣଙ୍କୁ ଜମା ବି ଫ୍ୟାନ ସାଉଣ୍ଡ ଶୁଭୁନ ଥିବ ଏବେ ଫ୍ୟାନ ସାଉଣ୍ଡ କାହିଁକି ନା ମୁଁ ବହୁତ ଫ୍ୟାନକୁ କମେଇ ଦେଇଛି। ସେଥିପାଇଁ ଆପଣଙ୍କୁ ଜମା ବି ମୋର ଫ୍ୟାନ ସାଉଣ୍ଡ ଜମା ବି ଶୁଭୁ ନଥିବ। ହଁ ମୁଁ ତ ଆପଣଙ୍କୁ କହୁଥିଲି କି ଆପଣ ଯୋଉ ମୁଁ ଭାବୁଥିଲି କି ଏବେ ମୁଁ ଯଦି ହବ ଟିକେ ସମୟ ପାଇଁ ମାନେ ଦଶ ରୁ ପନ୍ଦର ମିନିଟ କି ହଉଛି ପନ୍ଦରରୁ ତିରିଶ ମିନିଟ୍ ଯାଏଁ ଶୋଇବାକୁ ଚାହୁଁଛି। କାରଣ ଯଦି ମୁଁ ଟିକେ ଟାଇମ୍ ପାଇଁ ଶୋଇପଡ଼େ ତାହେଲେ ଶୋଇ ପଡିଲା ଦ୍ଵାରା ମୋର ଟିକେ ଶକ୍ତି ବେଶୀ ହବ। ଯେମିତିକି ମୁଁ ଆଜି ରାତିସାରା ଆପଣଙ୍କ ସହିତ କଥା ହେଇକି କାମଟା କରିପାରିବି। ଯେମିତିକି ଆ ଆପଣ ତ ଜାଣିଛନ୍ତି ଆଜିକାଲି ବହୁତ ଜଲଦି ଏଇ ସବୁ ଗୁଡାକ ସରେଇବାକୁ ଚାହୁଁଛି। ସେଥିପାଇଁ ଆପଣଙ୍କର ଦାୟିତ୍ବ ଏଇଟା ରହିଲା ଯେ ଆପଣ କଣ କରିବେ ନା ହଉଛି ମୁଁ ଯେତେବେଳେ ଶୋଇ ପଡିଥିବି ନିଦରେ ଆପଣ ମୋତେ ଠିକ୍ ତାର ଅଧଘଣ୍ଟା ପରେ ହଉଛି ଡାକିଦେବେ। ଆଉ ସେଇ ଅଧଘଣ୍ଟା ପର୍ଯ୍ୟନ୍ତ ଆପଣ କଣ କରୁଥିବେ ନା ମୋ ଫୋନରେ ଆପଣ ହଉଛି ଗେମ୍ ଖେଳୁଥିବେ ଆପଣ ଯେମତି ଖେଳନ୍ତି। କିନ୍ତୁ ବେଶୀ ଟାଇମ ଖେଳିବେନି କାହିଁକି ନା ଆମକୁ କାମ ବି ସାରିବାର ଅଛି। କାହିଁକିନା କାମ ନ ସରିଲେ ଆମକୁ ପଇସା ମିଳିବନି। ଯଦି ପଇସା ମିଳିବନି ମୁଁ ନେଟ୍ ପକେଇ ପାରିବିନି। ଯଦି ମୁଁ ନେଟ୍ ପକେଇ ପାରିବିନି ତାହେଲେ ଆପଣ ଗେମ୍ ବି ଖେଳି ପାରିବେ ନାହିଁ। ସେଥିପାଇଁ ଆପଣଙ୍କୁ ମତେ ଅଧଘଣ୍ଟା ପରେ ଡାକିଦବାର ଅଛି। ଆପଣ ଏବେ ମୋ କଥା ବୁଝିଗଲେ ତ?
ହଁ ହଁ ମୁଁ ବୁଝିଗଲି। କିନ୍ତୁ ମୁଁ ଯଦି ଗେମ ନ ଖେଳିବି ତାହେଲେ କଣ୍ଟା ହେଇଯିବ। କିଛି ତ ହବନି ନା ଆଉ ଆପଣ ଯୋଉ ଏବେ ସବୁ ଖାଦ୍ୟ ପ୍ରିୟ ସାରି ସାରିଲେଣି ମତେ ଯାହା ଲାଗିଲାଣି ସେଇ ଯୁଗୁରା ଆପଣ ଆଜି ଏତେ ଫୁଲ ସ୍ପିଡ ଯୋଉ ଏତେ ଜୋସ୍ କଥା ହଉଛନ୍ତି ସେଇଥିପାଇଁ ଆପଣ ମତେ ଯାହା ଲାଗୁଛି ଆପଣ ମତେ ଖାଇବା ପେଆ ସବୁ ସାରି ସାରିଲାଣି ନା କଣ?
ମୁଁ ଆଜି ବହୁତ ତ ଖାଇବା ଖାଇ ଦେଇେଇଛି ଆଉ ମୁଁ ଆଜି ଟିକେ ଆମିଷ ବେଶି ଖାଇଛି। କାହିଁକି ନା ଆଜି ରବିବାର ଆଉ ଛୁଟି ଦିନ। ଆମିଶ ଯୋଉ ଦିନ ଖାଇଥାଏ ସେତେବେଳେ ଖରା ବଳ ଖାଇବା ପରେ ଯଦି ମୁଁ ଟିକେ ନସୋଏ ତାହେଲେ ମତେ ବହୁତ ମାନ୍ଦା ମାନ୍ଦା ଲାଗେ। ଆଉ କାହିଁକିନା ଆଇଁଷଟା ଖାଇଲେ ହିଁ ଟିକେ ସେମିତି ଲାଗେ। ତ ସେଥିପାଇଁ ମୁଁ ପୁରା ଘୋର ନିଦ୍ରାରେ ପନ୍ଦର ମିନିଟ କିମ୍ବା ଅଧଘଣ୍ଟା ଖଣ୍ଡେ ଶୋଇ ପଡିଲେ ମୋ ମୁଣ୍ଡକୁ ଟିକେ ଶାନ୍ତି ମିଳିବ। ଆଉ ମୁଁ ପୁରା ଜୋସ ର ସହିତ କାମ କରିପାରିବି ଯେମିତିକ ଆଜି ଏବେ ଯଦି ଆ ମୋ ଫୋନରେ ଚାର୍ଜ ନାହିଁ। ସେଥିପାଇଁ ଆପଣ ଗୋଟେ କାମ କରିବେ ମୁଁ ଫୋନ ଟାକୁ ଟିକେ ଚାର୍ଜରେ ବସେଇ ଦେବେ। ଚାଜ୍ ରେ ବସି ସାରିଲା ପରେ ଆପଣ ଟିକେ ଛାତ ଉପରେ ବୁଲାବୁଲି କରିବେ। କିମ୍ବା ରୁପା ସହିତ କଥାବାର୍ତ୍ତା ହେବେ କିମ୍ବା ଆଉ କଣ କରିବେ ତ ମୋର ପନ୍ଦର ମିନିଟ ରେ ଚାର୍ଜ ଟିକିେ ହେଇଗଲା ପରେ ଆମେ ଆଉ ଗୋଟେ ଗପିବା ମାନେ ମୁଁ ଯେତିକି ସମୟ ଶୋଇବି ଆପଣ ସେତିକି ସମୟ ମୁଁ ଫୋନ୍ ଟା ଚାର୍ଜ ବସେଇ ଦେବେ। ଯଦି ମୋ ଫୋନରେ ଚାର୍ଜ ରହିବନି ଆପଣ କଥା କେମିତି ହେବେ ସେଥିପାଇଁ ଆପଣ ମୋ ଫୋନ ଟା ପ୍ରଥମେ ଚାଜ ବସେଇବେ। ତାପରେ ଗେମ୍ ଖେଳିବେ ସେତିକି ସମୟରେ ଆପଣ ଓପୋ ଫୋନ୍ ଚାହିଁଲେ ଗେମ୍ ଖେଳିପାରୁଥିବେ ଆଉ ମୋ ମାମାକୁ କହିବେ ତୁମେ ଶୋଇପଡ଼ ଆ ଆମେ ଓପ ରୁ ଗେମ୍ଟା ଖେଳି ସାରିଲା ପରେ ତମେ ଉଠିବ ଆଉ ଆମ ସହିତ କଥା ହବ ଆପଣ ବୁଝିଗଲେ ମୁଁ କଣ କହିବାକୁ ଚାହୁଁଛି ଆପଣଙ୍କୁ? ଁ
ହଁ ମୁଁ ବୁଝିଗଲି ସିନା କିନ୍ତୁ ମୁଁ ଯଦି ଏଇ କଥା ଆପଣଙ୍କ ମାମାଙ୍କୁ କହିବି ଆପଣ ମା ଆପଣଙ୍କ ବାବା ମତେ ଝାଡୁ ମୁଠା ଧରିକି ଗୋଡେଇବେ ଆଉ ଗୋଡେଇ ଗୋଡେଇ ରାସ୍ତା ପର୍ଯ୍ୟନ୍ତ ମତେ ବାଡେଇ। ଆପଣ ତ ଜାଣିଛନ୍ତି ଆପଣଙ୍କ ମାମା କେମିତିଆ ରାଗି ଆଉ ଆପଣଙ୍କୁ ଛୋଟ ବଳେ ଆପଣଙ୍କ ମାମା ଆପଣଙ୍କୁ କେମିତି ବା କମେଡି କରୁଥିଲେ ଆଉ ହଁ ମୋର ଗୋଟେ କଥା ମନେ ପଡିଲା ଆପଣଙ୍କ ଘରକୁ ଯୋଉ ଗୋଟା ଆପଣଙ୍କ ପିସର ପୁଅ ଆସିଥିଲା ସିଏ ଆଉ କେବେ ଆସିବ?
ସେ ବହୁତ ଜଲ୍ଦି ଆସିବାକୁ ଯାଉଛି ଆପଣ ଖାଟି ଦେଖ ଆପଣ ଖାଲି ତାର ଅ ଅପେକ୍ଷାରେ ରୁହନ୍ତୁ ଆଉ ଦେଖନ୍ତୁ ସେ କେବେ ଆସୁଛି। ଆଉ ଯୋଉ କହିଲି ମୋ ମାମା ବ ରାଗୀ। ହଁ ରାଗିକି ଦି ପଦ ଖଣ୍ଡେ କହିବ ହେଲେ ସେ ଯଦି କଥା କାମ ବିଷୟରେ ଶୁଣିବ ତାପରେ ସେ କିଛି ବି କହିବ ନାହିଁ ସେଥିପାଇଁ ମୁଁ କହୁଛି କି ଆପଣ ଫୋନ୍ ଟାକୁ ଟିକେ ଉ ଚାର୍ଜ ବସେଇ ଦେବେ ଆଉ ଓପୋ ଫୋନ ରେ ଟିକେ ଆପଣ ଗେମ୍ ଖେଳୁଥିବେ ଖେଳିକି ଆ ଆପଣଙ୍କର ସମୟ ଅତିବାହିତ କରିବେ ସେତେବେଳକୁ ଏଇ ଫୋନ ଟା ଚାର୍ଜ ହେଇଯାଇଥିବ। ତା ପରେ ଆମେ ଏଇ ଫୋନରେ କଥା ହେବା ଆମେ କଥାବାର୍ତ୍ତା ହେଲେ ସିନା କିଛି କାମ କରିବାକୁ ସୁଯୋଗ ମିଳିବ ଆଉ ଆମକୁ ଡିମୋଟିଭେଟ ଲାଗିବନି କାମ କରିବା ପାଇଁ। ଯଦି ଡିମୋଟିଭେଟ ଲାଗିବ ଆମେ ଯେତେ ଲେଟ କରିବା ସେତେ ଲେଟ ଯାଏ ହଉଛି ଆମର ଡାଟା ଫିଲପ୍ ହେଇଯିବ ଆଉ ଆମର କଲ ଗୁରା ଲା ଆକ୍ସେପ୍ଟ ହେବନି ଯଦି ଆମ କଲ୍ ଗୁଡ଼ାକ ଆକ୍ସେପ୍ଟ ହେବନି ତାହେଲେ ଯାଇକି ଆମର ପଇସା ପତ୍ର ବି କିଛି ଆସିବନି ତ ଆମର କାମ ଗୁଡାକ ସବୁ ଆମର କାମ ବୃଥାରେ ଯିବ ଆମର ସମୟ ବୃଥାରେ ଯିବ ସବୁ ଆମର ବୃଥାରେ ଯିବ ସେଥିପାଇଁ ମୁଁ ଚାହୁଁଛି କି ଆମର ତମର ପଇସା ଟା ରହି ଆମକୁ ଆସୁ ତ ଏଇଥିପାଇଁ ମୁଁ ଚାହୁଁଥିଲି କି ଆପଣ ଟିକେ ଏଇଆ କରିବେ ଯାହା ମୁଁ ଆପଣଙ୍କୁ କହିଲି। ଆଉ ଆପଣଙ୍କ ଘରେ ସମସ୍ତଙ୍କର ଦେହ ଭଲ ଅଛି ସମସ୍ତେ ଭଲ ଅଛନ୍ତି। ଠା ଆପଣଙ୍କ ଦିଦି ଆଜି କଣ କାମ କରିବାକୁ ଯାଉଛନ୍ତି?
ହଁ ହଁ ମୋ ଦିଦି ଆଜି କାମ କରିବାକୁ ଛନ୍ତି ତାପରେ ଆମ ଅ ଆମ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଆପଣ ଯୋଉ ଡିମୋଟିଭେଟ କଥା କହିଲେ ଆପଣଙ୍କ ଭଉଣୀ ହିଁ ମତେ ଡିମୋଟିଭେଟ ରିଛି ଯେମିତି କି ନା ଏଇଟା ଗଲେ ହ ବନି ସେଟା କଲେ ହବନି ଏମିତି କଲେ ହବନି ସେମିତି କଲେ ହବନି ଆପଣ ତ ଜାଣିଛନ୍ତି ତାପରେ ଆସି ତାଙ୍କ ସକାଶେ ହିଁ ମୁଁ ଭଲରେ କଥା ହୋଇପାରୁନି ଆଉ ଆପଣଙ୍କ ପା ଯୋଉ ଆପଣଙ୍କ ଘର ଆଡେ ବୋଧେ ମାନେ ବହୁତ ଜୋର ସେ ଘ ବିଜୁ ଘଡଘଡି ମାରୁ ସେ ଯୁଗରେ ଏତେ ଜୋର ସେ ଘଡଘଡି ସାଉଣ୍ଡ ହଉଛି ନା କଣ କହୁଛନ୍ତି?
ହଁ ସେଇୟା ତ ସେଇ ପାଗ ଟା ଟିକେ ଭଲ ନାହିଁ ତ ଆଉ ଆମ ଘର ଆଗରେ ଗୋଟେ ଟ୍ରକ ଟେ ଥୁଆ ହେଇଛି ସେ ଟ୍ରକ ରୁ ସବୁ ଜିନିଷ ପତ୍ର ଅନଲୋଡ ହଉଛି ମାନେ ହଉଛି ସେ ଜିନିଷ ପତ୍ର ସବୁ କହୁଛି ଉଠା ହେଇକି ତାଙ୍କର ଛାତ ଉପରକୁ ନିଆ ହଉଛି ଆଉ ମୁଁ କଣ ଶୁଣିବାକୁ କହିଲି ଆପଣ କଣ ଘର ଛାଡ଼ିବା ଇରାଦରେ ଅଛନ୍ତି ଆପଣ କଣ ଯାଇକି ଗେଣ୍ଡୁ ଘର ଉପର ଘରେ ରହିବେ।
ମୁଁ ତ ଜାଣିନି ମତେ ହିଁ ଆପଣଙ୍କ ଠାରୁ ହିଁ ମୁଁ ପ୍ରଥମ ଥର ଶୁଣୁଛି। କାରଣ ମୋ ମାମା ମତେ କାହିଁ କେବେ କହିନାହାନ୍ତି ଆପଣଙ୍କ ଠାରୁ ହିଁ ଏଇ ପ୍ରଥମ ଶୁଣୁ ଅମ୍ ହା ହେଇଗଲି କହିଲେ ଆମେ କେବେଠାରୁ ଘର ଛାଡିନୁ ମୁଁ ଜାଣିନି ଆ ଆପଣ ଜାଣିଛନ୍ତି ମାନେ ମୁଁ ଫାଷ୍ଟ ଏବେ ଏବେ ଯେତେବେଳେ ଶୁଣିଲି ମତେ ପୁରା ଆଶ୍ଚର୍ଯ୍ୟ ହେଇଗଲି ମୁଁ କହିଲି କି ଆମେ ଆମେ ଘର ଛାଡିବୁ ମୁଁ ଜାଣିନି କିନ୍ତୁ ଆପଣ ଜାଣିଛନ୍ତି ଏମିତି କେମିତି ହେଲା କେଜାଣି ତାପରେ ଯୋଉ ଆପଣ କେ ଆପଣଙ୍କୁ ବୋଧେ ମୋ ମାମା କହିଛନ୍ତି ନା କଣ କହୁଛନ୍ତି, ନ ନେ
ଉଁ ହୁଁ ତମେ କୁହ। ଆପଣଙ୍କ ମାମା ହିଁ ସେଦିନ ମୋ ସହିତ ଏଇ ବିଷୟରେ କଥା ହେଉଥିଲେ ଆଉ କହିଲେ କି ଆମ ଘରର ସାଇଟ ଘରର ସାମ୍ନା ଘରଟାରେ ଉପର ଘର ଟା ତିଆରି ହଉଛି ତ ମୁଁ ଭାବୁଛି କି ସେଇଠକୁ ସିଫ୍ଟ ହେଇଯିବି। ହେଲେ ଭଲ ବି ହୁଅନ୍ତା ମୁଁ କହିଲି ହଁ ଠିକ ଅଛି ହେଲେ ଖୁସିର କଣ ଇଚ୍ଛା? ଖୁସି ଚାହୁଁଛି ଆମ ଘରେ ରହିବାକୁ। ନା ରହିବାକୁ ଚାହୁଁନି ଟିକେ ଖୁସିଠୁ ବୁଝିକି କହିବେ ବୁଝିଲେ।
ହଁ ହଁ ଆଉ ହଁ ମୁଁ ଯଦି ତାଙ୍କ ଗେଣ୍ଡୁ ଘରଉ ଉପର ଘରେ ରହିବି ତାହେଲେ ତ ଭଲ କଥା ନା ଆମ ଆମେ ସିନା ତଳ ଉପରେ ହେଇକି ରହୁଛନ୍ତି। ଆ ମୁଁ ଯେତେବେଳେ ତାଙ୍କ ଘରକୁ ଯିବି ଆମେ ସାମ୍ନା ସାମ୍ନି ରହିବା ତାପରେ ମୋର ଯେତେବେଳେ ଆମ ଘରକୁ ଯେତେବେଳେ ସମସ୍ତେ ପଳେଇବେ ଆମ ଘର କିଛି କାମ ନଥିବ ସେତେବେଳେ ମୁଁ ଘର ଟାକୁ ତାଲା ପକେଇଦେଇ କି ଆମ ଘ ଆପଣଙ୍କ ଘରକୁ ପଳେଇ ଆସିବି ଆପଣଙ୍କ ଘରେ ଦିନ ସାରା ରହିବି ତାପରେ ପୁଣି ମାମା ଆସିବା ପୂର୍ବରୁ ମୁଁ ଆପଣଙ୍କ ଏବମ୍ ତାପରେ ହଁ ମୁଁ ଆପଣ କଣ ମତେ ଥରେ ମଝିରେ କହୁଥିଲେ କି ଯେ ଏ ଯୋଉ ଆ କଣତ ଆମେ ଯେତେବେଳେ ସେଠି ରହିବୁ ସେଇଠି ଏସି ଲାଗିବ ଏଇଟା କଣ ଆମର ଆମର ଏସି ଲାଗିବ ମୁଁ ତ କାହିଁ ଜାଣିନି।
ହଁ ଆପଣଙ୍କ ମାମାଙ୍କ ସହିତ ଯେତେବେଳେ ମୁଁ ଆପଣଙ୍କ ଘର ବିଷୟରେ କଥା କହୁଥିଲି ଆପଣ ତ ମାମା ହିଁ ସେତେବେଳେ କହିଲେ। ହଁ ଆମର ଗୋଟେ ଗାଡି ଆଣିଲୁ ଏବେ ଆମର ଗୋଟେ ଆକୁୁଆ ଗାର୍ଡ ବି ଆଣିଛୁ। ଆଉ ଆମର ଗୋଟେ ୱାସିଂ ମେସିନ ବି ଆସିବ ତାପରେ ଆମର ଗୋଟେ ଏସିି ଆସିବ ତ ମୁଁ ପଚାରିଲି କେବେ କେବେ ଆସିବ ତାପରେ କହିଲେ କି ଏବେ ତ। ଗ୍ରୀଷ୍ମଋତୁ ପଳେଇ କିି ବର୍ଷା ଋତୁ ଆସିଲାଣି ସେଥିପାଇଁ ମୁଁ ଚାହୁଁଥିଲି କି ଏବେ ଆମର ଟିକେ ୱାସିଂ ମେସିନ ନେଇ ଆସିବୁ ଗୋଟେ ଭଲ ଟେ ଦେଖିକି ତାପରେ ଜାନୁଆରୀ ଫେବୃଆାରୀ କିମ୍ବା ମାର୍ଚ୍ଚ ମାସ ବେଳକୁ ଖରା ଯେତେବେଳେ ଆସିବ ମାନେ ଆରମ୍ଭ ହୋଉଥିବ ସେତେବେଳେ ଆମର ଗୋଟେ ଶୀତଳୀକରଣ ଯନ୍ତ୍ରଟା ଆଣିବୁ ଶୀତଳୀକରଣ ଯନ୍ତ୍ର ଆଣିଲେ ଶୀତଳିକରଣ ଯନ୍ତ୍ରରେ ହଉଛି ଏସିି ଥିବ ଏସିି ରେ ହଉଛି ଆମେ ପବନ ଖାଇବୁ ଯୋଉଟା କିି ଗରମ ବେଶୀ ହବ ନାହିଁ ଆଉ ଆମକୁ ରାତିରେ ଟିକେ ଶାନ୍ତିରେ ନିଦ ଲାଗିବ କାହିଁକି ନା ଦିନସା ରା ଆମେ ସମସ୍ତେ ଖଟିକି ବହୁତ ମାନେ ପରିଶ୍ରମ କରିକି ବହୁତ ହଉଛି ନିଦ୍ରାରେ ରହୁଛି ତ ଆମକୁ ନିଦ ଠିକ ସେ ହଉନାହିଁ ଏଇ ଗରମ ପାଇଁ ସେଥିପାଇଁ ଶୀତଳୀକରଣ ଯନ୍ତ୍ର ଟା ନେଇ ଆସିଲେ ଆମକୁ ଭଲସେ ନିଦ ହବ ଆଉ ଭଲ ଲାଗିବ ମୁଁ ତାପରେ ତାକୁ ପଚାରିଲି ଆପଣ ଶୀତଳିକରଣ ଯନ୍ତ୍ରରେ କୁଲର ଆଣିବେ ନା ଏସିି ଆଣିବେ ତାପରେ ସେ କହିଲେ କୁଲରଟା ଆଣିକି କିଛି ଲାଭ ନାହିଁ। ଆମେ ଏସି ହିଁ ନେଇ ଆସିବୁ ଭଲ ହବ। ମୁଁ ବି କହିଲି ହଁ ଠିକ କଥା ଆଉ ମୁଁ ତାଙ୍କୁ ପଚାରିଲି ଆପଣଙ୍କର ଯଦି ଏସି ଆଣିବାର ହିଁ ଥିଲା ତାହେଲେ ଆପଣ ଏବେ ଷ୍ଟାଣ୍ଡ ଫ୍ୟାନଟା କାହିଁକି କିଣିକି ଆଣୁଥିଲେ ତାପରେ ସେ ମତେ ମୋତେ କହିଲେ ଏବେ ତ ବର୍ଷେ ଯାଏ ଷ୍ଟାଣ୍ଡ ଫ୍ୟାନ୍ ଟା ଦରକାର ହେବ ଆଉ ଷ୍ଟାଣ୍ଡ ଫ୍ୟାନ୍ ଏସିଟାକୁ ଆମେ ସବୁବେଳେ ଅନ୍ କରିପାରିବ ନାହିଁ, ସେଥିପାଇଁ ଆମକୁ ବେଳେ ଷ୍ଟାଣ୍ଡ୍ ଫ୍ୟାନ୍‌ ଟା ଅନ୍ କରିବାକୁ ପଡ଼ିବ। ସେଇଥି ପାଇଁ ସେ ଆଣିଚନ୍ତି ଷ୍ଟାଣ୍ଡ୍ ଫ୍ୟାନ୍‌ ଟା। ଆପଣ ଏବେ ବୁଝିପାରିଲେ ତ, ସେ କ'ଣ ପାଇଁ ଷ୍ଟାଣ୍ଡ୍ ଫ୍ୟାନ୍ ଟା ଆଣିଥିଲେ?
ହଁ ହଁ, ମୁଁ ତ ବୁଝିପାରିଲି। କାରଣ ଏଇ ଘରେ ଆମର ଆଉ ବେସ୍ତ ହୁଅନ୍ତୁନି, ଆମର ଏସିି ଲାଗିଲେ ଆପଣ ତ ଆମ ଘରେ ସାମ୍ନାରେ ରହୁଥିବେ। ଆଉ ଆମ ଘରକୁ ଆପଣଙ୍କୁ ଦୁଇ ସେକେଣ୍ଡ୍ ବି ଲାଗିବନି। ମୁଁ ଆପଣଙ୍କୁ ଫୋନ୍ କର୍ ଦେବି ଆପଣ ଦୌଡ଼ିକି ପଳେଇ ଆସିବେ, ତା'ପରେ ଆମେ ସେଇଟି ଏସି ରେ ବସିକି ଏସିରେ ବସିକି ଆମେ ଗେଣ୍ଡୁକୁ ମୁଁ ଉପରକୁ ନେଇଯିବି। ଆପଣ, ଆପଣଙ୍କ ଭଉଣୀ ଆଉ ମୁଁ ଆଉ ଗେଣ୍ଡୁ ଆଉ ଯଉ ଆପଣଙ୍କ ଘରେ ଯଉ ପାଣ୍ଡୁ ଟା ଅଛି, କୁ ତାକୁ ନେଇଯିବା ତାକୁ ନେଇକି ଆମେ ତା ଖେଳିବା ଆଉ।
ମୁଁ କିନ୍ତୁ ଗୋଟେ କଥା ଭାବୁଚି। ଆପଣ ଯଦି ସେଇ ଉପର ମହଲା କୁ ପଳେଇବେ, ଆପଣଙ୍କର ବାପା ଯେତେବେଳେ କହୁଚନ୍ତି। ଖୁସି ଖୁସି ଚିଲଉଚନ୍ତି, ମାମୁନୁ ମାମୁନୁ ଚିଲଉଚନ୍ତି। ହେଲେ ସେଇଟା କେମିତି ଚିଲେଇ ପାରିବେ, ସେଇଟା ତ ଆଉ ଚିଲେଇବା ସମ୍ଭବ ହବନି। କାହିଁକି ନା ତଳ ରହିକି ଉପରକୁ ତ ଆବାଜ୍ ଶୁଭିବନି। ତ ଡ଼ାକିବେ କେମିତି? ସେଇଆ ହି ମୁଁ ଭାବିକି ଟିକେ ଚିନ୍ତିତ ଥିଲି। ହେଲେ ଏବେ ମୁଁ ଭାବୁଚି ଙ୍କର ଯାହା ଇଚ୍ଛା ସେଇଆ କରନ୍ତୁ, ଆପଣଙ୍କ ଯଦି ଘର ଛାଡ଼ି ବାର ଅଛି। ଘର ଛାଡ଼ି ଦିଅନ୍ତୁ, ହେଲେ ଏବେ ମୁଁ ରଖୁଚି। ଆପଣଙ୍କ ସହିତ କାଲି ଆଡ଼କୁ ଯଦି ହବ, ଫୋନ୍ କରିକି କଥା ହେଇଯିବି।
ହଁ ହଁ ଏବେ ରଖନ୍ତୁ, ଆଉ ଆପଣଙ୍କ ସହିତ କଥା ହେବା ପାଇଁ ବି ମୋର ଇଚ୍ଛା ନାହିଁ।